କିଏ ଅଛ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ କେମିତି ଅଛ? ଭଲ ଅଛ? ହ୍ୟାଲୋ ଶଭୁଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଏବେ ଶୁଭିଲା?
ହଁ। ହ୍ୟାଲୋ।
ହ୍ୟାଲୋ ଏବେ ଶୁଭିଲା?
ହ୍ୟାଲୋ।
ହଁ ହ୍ୟାଲୋ ଏବେ ଶୁଭୁଛି?
ହଁ କୁହ?
ହଁ ଏବେ କଣ ହଁ ଏବେ କଣ କରୁଥିଲୁ?
ଏଇ ବସିଛି କମ୍ପାନୀର ଆଉ।
ଆଉ ଆଜି ତ ବର୍ଷା ହଉଚି ଆଉ।
ଜବରଦସ୍ତ
ହଁ ସେ ଖରା ହଉଥିଲା ତିନି ଚାରି ଦିନି ହେଲାଣି ଆଜି ଜୋରସୋରିଆ ସକାଳୁ ବୋଧେ ରାତିରେ ବର୍ଷା ହଉଚି ଯେ
ହୁଁ ରାତି ସାରା ହୋଉଛି ଆଉ ଠାକୁର ବାହାରକୁ ଆସିଛନ୍ତି ଆଉ।
ହଁ ଠାକୁର ବାହାରେ କୋଉଠି ଠାକୁର ପଳେଇଲେଣି ନା ଅଣ ସର ଘରକୁ ନା ଅଛନ୍ତି ଏବେ ବାହାରେ?
ବାହାରି ବାହାରକୁ ଆସିଥିଲେ ତ ସେଇ ଖୁସିରେ ସେ ନଷ୍ଟ୍ ହଉଛି ଆଉ।
ଓହୋ ଆଚ୍ଛା ତାହେଲେ କାଲି ଯାଇଥିଲୁ ସ୍ନାନ ପୂର୍ଣ୍ଣିମାରେ ଦେଖିବା ପାଇଁ ଠାକୁରଙ୍କୁ?
ନାଇଁ ନାଇଁ ମୁଁ ଆମ ଘର ପାଖରେ ଗୋଟେ ଆଶ୍ରମ ଥିଲା ସେଇଠି ଥିଲି ଆଉ।
ଓ ଆଶ୍ରମରେ ସେ ଯେମିତି ପୂଜା ହୁଏ ସେଠି ପୂଜା ହେଲା ବୋଧେ।
ହୁଁ।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
କଣ କରୁଥିଲୁ?
ଏଇ ବସିକି କଣ ଲେଖା ଲେଖି କରୁଥିଲି ଟିକେ ଆଉ।
ହଁ ବିଲ୍ ଫିଲ୍ ସବୁ ଥିବ ଆଉ।
ହଁ।
ଆଉ ମଉସା ମଉସୀ କେମିତି ଅଛନ୍ତି କଣ ଜଣେ?
ମୁଁ କହିଲି ସେ ଜଣେ କହିଲା ଯେ ମାଲ ନବ ବୋଲି ତାଙ୍କର ରେଡି ହେଇଗଲା। ତାପରେ ସିଏ କହୁଛି ଆଜି ନୁହେଁ କାଲି ନୁହେଁ ଏମିତି
ଓହୋ ମାଲ ମାନେ କୋଉ ମାଲ?
ଆମର ବ୍ଲାଗଜା ପାନ୍
ସେଇଟା ପୁଣି କଣ?
ସେଇଟା ହଉଛି ବି ମାନେ ସେ ଯ ଆମର ଚଉ କାଠ ଲାଗେ ଘର ପିଣ୍ଟିହେଲା ବେଳେ ଯୋଉ କଳା ଲାଗେ ଆଲକାତ୍ରା ଯଉ କୁହନ୍ତି
ହଁ ହଁ ଆଲକାତ୍ରା।
ହୁଁ ହୁଁ ହୁଁ।
ସେଇଟା ପୁଣି ତମର କଣ ଦରକାର ହଉଛି?
ସେଇଟା ଆମର ମେନ ନା ମାନୁଫାଚରିଙ୍ଗ ସେଇଟା ହୁଏ ନା ଆଉ।
ଓହୋ ଅଫିସ ରେ କମ୍ପାନୀ ରେ ସେଇଟା ତିଆରି ହଉଛି ତମର ତାହେଲେ ନା।
ହଁ ସେସ୍। ସେଇଟା ହଉଛି ସବୁଠୁ ଫାଷ୍ଟ ପ୍ରଡକ୍ସନ ସେଇଟା ନା। ବ୍ଲାକ୍ଜାପାନ, କମ୍ପାଉଣ୍ଡ, ଭେଲ୍ଭେଟ୍ ତାଟିନି ଆ ମୋ ସେଟା ହଉଛି ମୁଁ ଯୋଉଟା କରୁଛି ସେଇଟା ହଉଛି କଣ ସେଇ ବ୍ଲି ଚିଂ ଫିନାଇଲ ସେଇଟା ଏଷ୍ଟା ଆଡ କରାହେଇକି କରାହେଇଛି।
ସେଇଟା ସେଇ କମ୍ପାନୀରେ ହଉଛି?
ହୁଁ। ନା କମ୍ପା କମ୍ପାନୀର ହଉଛି। ସେ ଅଛି ତ ଜାଗା ଅଛି, ଏପଟ ମୋର କାମ ହଉଛି ସେପଟେ ବାପା ଙ୍କର ହଉଛି।
ହୁଁ ହୁଁ ହୁଁ ତାପରେ ଆଉ ଏଇ ତ ଅଣସର ଘରେ ଠାକୁର ରହିଲେ, ଏବେ ଆଉ କିଛି ଦିନ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନ ତ କରିହବନି, ଆଉ ପୁଣି
ହଲାର ନାଥରେ ଅଛି ଦର୍ଶନ କରିପାରିବ।
ହଁ ଅଲରନାଥ, ଏବେ ତ ଅଲାରନାଥରେ ଯାଇକି ଦର୍ଶନ କରନ୍ତି ଆଉ। ତା ତାପରେ ମୁଁ କହୁଥିଲି, ତମର ଯୋଉ କରନ୍ତିନି ଅ ଖାଇବାକୁ ଦିଅନ୍ତି ରଥଯାତ୍ରା ଟାଇମିଂରେ। କଣ ସେ କେମିତି କଣ କରିକି ତମେ ସବୁ ଯାଅ?
ଫାଷ୍ଟ ହଉଛି ଗୁଟେ ଆମେ ଯେତେବେଳେ ଆମର ଦୁଇ ହଜାର ଷୋହଳରେ ପାସଆଉଟ ହେଲୁ ବିଟେକ୍ ପାସଆଉଟ ହେଲୁ, ତ ଆମେ ଦିଟା ତିନିଟା ସାଙ୍ଗ ଏମିତ୍ ଡିସାଇଡି କଲୁ ଯେ ଯିବା ପୁରୀକୁ ଆଉ, ଜର ଛତ୍ର ଆରମ୍ଭ କରିବା। ଆଉ ଆଉ ହେଇପାରିବ ନ ହେଇପାରିବ, ଏତେ ବଡ ଏତେ ଏରିଆ ଏତେ ଲୋକ। ଆଉ ଚାଲ ଯିବା ମାଡି ଯିବା ଯ ଯାହା ହବ ହବ ଆଉ ଦେଖିବା ଆଉ। ଫାଷ୍ଟ ଆରମ୍ଭ କରିଥିଲୁ କଣ ଲେମ୍ବୁ ଗୋଟେ ବସ୍ତା ନେଇଥିଲୁ। ତାପରେ ଦହି ମାତ୍ର ଚାଳିଶ କିଲୋ ନେଇଥିଲୁ। ତଥାପି ସେଇଟା କାରଣ ସେତେବେଳେ ଦହି ହେଇଛି ତାକୁ ଏମିତି କରି କରି କରି କରି ତଥାପି ସକାଳ ଆଠଟାରୁ ଆରମ୍ଭ ହେଲା ହେଇଗଲା ଚାରିଟାରେ ସରିଲା।
ମାନେ କେତେ ଜଣ ଲୋକଙ୍କ ପାଇଁ ତମେ ନେଇଥିଲ, ଅନୁମାନ କରିକି? କେତେ ଲୋକ ଏମିତି ପିଇବେ ବୋଲି?
କେ ଦଶହଜାର ପନ୍ଦର ହଜାର ଉପରେ ଲୋକ ପିଅନ୍ତି।
ଓହୋ ତମେ ତାହେଲେ ଦହି ପ୍ୟାକେଟ ନେଇଯାଇଥିଲ?
ହଁ ନାଇଁ ନାଇଁ ନାଇଁ ସେଇ ଯୋଉ ଷ୍ଟାଟିଙ୍ଗ ହେଇଥିଲା ସେଇଟା ଦହି ବର୍ଷା ଦହି ହେଇଯାଇଥିଲା।
ହଉ ମାନେ ହାଣ୍ଡି ଧରିକି ତମେ ଗାଡିରେ ନେଇକି ବୋହିକି ନେଇକି ପଳେଇଥିଲ। ଓହୋ ପୁରା କଟକରୁୁ ନେଇକି ଯାଇଥିଲ ସବୁ?
ହଁ ହଁ, ଯାଇଥିଲା। ତାପରେ ଏମତି ହେଇ ହେଇ ହେଇ ହେଇ ଆଜିକୁ ଏ ବର୍ଷ ଦଶ ବର୍ଷ ହବ ଆର ବର୍ଷ। ଅରୁଆ ଭାତ ଡଲମା ହେଇଥିଲା। ଆଉ ଏ ବର୍ଷ ଆର ବର୍ଷ କହିଲେ ଯେ ଆମେ ଯେହେତୁ କଟକ ଛୁଆ। କଟକର ତ ପ୍ରସିଦ୍ଧ ହଉଛି ଦହିବରା ଆଳୁଦମ୍। ତ ଏଥରକ ଆମେ ପୁରୀରେ କଟକର ହଉଚି ଏବେ ଆ ଭଲ। ସେ ଜଣଙ୍କୁ ଡାକିକି ତାଙ୍କୁ ନେଇକି ଯିବା ପୁରୀକୁ। ଏଇ ଚିନ୍ତାଧାରାରେ ଆମେ ହେଲୁ ଚାଲଚି କାମ ପ୍ରୋ ସେସିଙ୍ଗ ସବୁ କଥାବାର୍ତା ସବୁ। ନାଇଁ ନାଇଁ ଥୋଇଦିଅ ବା ଆଜି ଗଣି ହବନି।
ଅହ ତାପେରେ ତାହେଲେ ତମେ ଦଶ ପନ୍ଦର ହଜାର ଲୋକଙ୍କ ପାଇଁ ଏମତି ଖାଇବା ବ୍ୟବସ୍ଥା। ବି କର କିନ୍ତୁ ଫାଷ୍ଟ ତମେ ସେଇ ବା ବସା ଦହି ଇଏ କରିକି। ପିଇବା ପାଇଁ ଦେଇଥିଲା ତାପେରେ।
ସେକେଣ୍ଡ ବର୍ଷ ଚାଳିଶ ଜାଗାରେ ହେଲା ଅଶି କିଲ। ତାପରେ ଏମତି ଗୁ ଗୋଟେ କୁଇଣ୍ଟାଲ୍। ଗୋଟେ ବର୍ଷ ଦହି ଦହି ହଁ ବଢି ବଢି ବଢି। ବଢ଼ି ଆମାଉଣ୍ଟ ଗଲା ତାପରେ ଲା ଲାଷ୍ଟ। ବର୍ଷ ତ ଆମର ବି ଦି କୁଇଣ୍ଟାଲ୍ ଦହି ଗଲା ତା ସହିତ ଆମର ଅରୁଆଭାତ ଡାଲମା। ଏଇଗୁଡା ଦିଆହେଲା ଯୋଉଟା ହାଏଷ୍ଟ ତା ପୂର୍ବ ବର୍ଷ ଖାଲି ଦହି ପାଣି ଯଉଟା ଥିଲା। ଚାରି କୁଇଣ୍ଟାଲ୍ ଯାଇଥିଲା। ଏମତି ତାରେ ପ୍ରତିିବର୍ଷ ଠାକୁରଙ୍କ ଦୟାରୁ ଚାଲଛି ଆଉ।
ଆଚ୍ଛା ତାହେଲେ ଏ ବର୍ଷ ବି ତାହେଲେ ହବ?
ହଁ ଏ ବର୍ଷ ଆମର ସବୁ ତ ଦହିବରା ଆଳୁଦମ୍ ହବ ତା ସହିତ ଦହି ପାଣି। ତାପରେ ଆମର ସେଠି ବି ଅଲଗା ଆମେ ସେବା କରୁ କଣ। ସେଠି ଯୋଉ ପାଣି ସ୍ପ୍ରେ କରୁ ଲୋକଙ୍କ ପାଖେରେ ଯୋଉମାନେ। ସବୁ ଆସୁଥିବେ ଏ କାରଣ ଚାଲି ଚାଲି ସେମାନଙ୍କ ଝାଳ ନାଳ ଆଣ୍ଠି ହେଇଯାଆନ୍ତି ବହୁତୁ ସେଠି। କ୍ରାଉଡ୍ ଏତେ ଥାଏ ଯେ ସେଠି ଭେଣ୍ଟିଲେସନ୍ ଟାଇପ୍ ର ଇଏ ହୁଏ।
ତ ଗୁଳୁଗୁଳି ଟାଇପ୍ ର ରୁହେ ତ ଆମେ ସେଠି ଆମର ଅଛି ସ୍ପ୍ରେ କରୁ ଲୋକଙ୍କୁ। ତାପରେ
ହଁ ଗରମ୍ ହୁଏ ନା ପ୍ରବଳେ ଏକ ତ ଗହଳି ଜନସଂଖ୍ୟା ମାନେ ପୁରା ଏକାଥରେ ଦଶ ଲକ୍ଷ। ପନ୍ଦର ଲକ୍ଷ ଲୋକ ଯାଆନ୍ତି ଯେତେ ଯାହାହେଲେ ବି ଅ ମାନେ ଗହଳିରେ। ଅଣନିଶ୍ୱାସୀ ଜଣେ ହେଇଯିବ ନା ସେଇଥିପାଇଁ ତ ରଥଯାତ୍ରାରେ ଛୋଟ ପିଲାଙ୍କୁ ବୁଢା ବୁଢୀ ମାନେ ଏମାନେ। ଯାଆନ୍ତି ନାହିଁ ଅଣନିଶ୍ଵାସୀ ହେଇକି କାଳେ ହାର୍ଟ ଚୋକ୍ ହେଇଯିବ।
ଯିବା କଥା ନୁହେଁ କିନ୍ତୁ କେହି ମାନୁନାହାନ୍ତି ବି କେତେ ଜଣ ଯାଉଛନ୍ତ। ଛୋଟ ଛୋଟ ଛୁଆଙ୍କୁ ବି କାଖେଇକି ନେଇକି ଯାଉଥିବେ ଯେ ସେ ମାନେ। ଆମେ ଥରେ ଏମତି ହେଲାଉଳୁକୁ ଆମେ କହିଲୁ କାହିଁ ଆଣୁଚନ୍ତି କଣ ପାଇଁ କ ଷ୍ଟ ପାଉଛନ୍ତି କଣପାଇଁ।
ହୁଁ ସମସ୍ତଙ୍କ ଗୋଟେ ଇଚ୍ଛା ଥାଏ କି ଭଗବାନଙ୍କୁ ଆମେ ବାହାରେ ଦେ ଖିବୁ। କୁହନ୍ତି କି ରଥରେ ଭଗବାନଙ୍କୁ ଦେଖିଲେ ପୁନର୍ଜନ୍ମ ଲାଭ ହୁଏ ନାହିଁ।
ଦି ହଜାର ହଉ ତମେ ଯାଅ ଯାଅ ମୁଁ କଥାହେବି ଯାଅ। ହଉ ହଉ ଯାଅ ମୁଁ କଥାହେ ହଁ।
ଆଉ ମୁଁ। କହୁଥିଲି ତାହେଲେ ତମେ ଅଲଗା ତୁ ଅଲଗା ଆଉ କୋଉଥିରେ ଗୋଟେ ଅଛୁ ଏମତି। କଣ, ହଁ ସୋସିଆଲ ୱାର୍କ କୋଉ, କୋଉ ସୋସିଆଲ ୱାର୍କ ସବୁ କରୁଛୁ?
କି ସ୍ମାଇଲିଙ୍ଗ ଅଛି। ଶିବ ଶକ୍ତି ବସ ଆ ସଂଘ ଅଛି
ତାପରେ, ଭାଇ ଭାଇ ସେବା ସଂଘ ଅଛି।
ହଁ ଯେ ତମେ ସେଠି ଯାଇକି ସବୁ କଣ କର? ସୋସିଆଲର୍କ ମାନେ ଏମିତି ଯାଇକି କୋଉ ଅନାଥ ଆଶ୍ରମ ତମେ ଖାଇଆକୁ
ହଁ ଖାଇବା ତ ଉ ସେଟା ହୁଏ, ସେଟା ସମ ଇଏ ଚାଲେ ତାପରେ ଆମର ଏଇ ଅଲଗା ବି ଜିନିଷ ହୁଏ। ଏଇ ଗୋ ସେବା କଣ କୋଉଠି ଧର ଆକ୍ସିଡେଣ୍ଟ, ଫାକ୍ସିଡେଣ୍ଟ ହେଇଗଲା
ନଲେଜରେ ଆସିଲା ତ, ଆମେ ତାଙ୍କୁ ଫୋନ କରୁ, ସେମାନେ ସବୁ ଆସନ୍ତି। ତାଙ୍କ ସହିତ ସେ ଧରା ଧରି କଲା ବେଳକୁ, ସାହାଯ୍ୟ କରୁ ଏଇୟା
ମାନେ ଗୋ ସେବା ଯଦି, ମାନେ ଖାଲି କଣ କରିବ ଯଦି, ଗୋଟେ ଗାଈ ଏମିତି ତାର ଆ ଫାଟୁଆ ହେଇଥିବ ରୋଗ ତମେ ବାଟରେ ଏମିତି ଦେଖିଲ, ତମେ ତାହେଲେ ତାଙ୍କ ହେଲ୍ପ ଲାଇନ ନମ୍ବର କୁ କଲ କର କରିବ। ସେମାନେ ଆସିକି ନେଇକି ଯାଆନ୍ତି।
ହଁ ଆମର ଯୋଉ ଅଛି, ଆମର ଗୋଶାଳା ଅଛି।
ହୁଁ
ଆମର ଯାଇକି, ସେଠି ଯାଇକି ପହଞ୍ଚିବ। ଗାଈ ପଳେଇ ଆସେ। ଗାଈ ହଉ କି, ସଣ୍ଡ ହଉ କି ଯିଏ ବି
ତମେ ଯାଇକି, ତୁରନ୍ତ ସେଇଠି ଯାଇକି, ତମେ ଚିକିତ୍ସା କର ନା? ଯାଇକି
ସେ ଏମ ଏମିତି, ଶୁଣ ଶୁଣ ଯଦି ସେଇଭଳିଆ ଜିନିଷ ଥିବ
ହଁ
ଧର ନର୍ମାଲେ ଚିକିତ୍ସା କରିଦେଲେ, ସେ ସେଇଠି ସରଭାଇଭ କରିଗଲା ତାହଲେ ଠିକ ଅଛି। ଦେଖିବୁ, ଯଦି କେସ୍ ଟା ଟିକେ କ୍ରିଟିକାଲ ଥିବ, ତ ତାକୁ ନେଇ ଜାଉ ଆଉ। ତା ଭିତେରେ ଆମକୁ ବି ରିକ୍ସ! ସିଏ ବି ମ୍ୟୁନିସିପାଲିଟି ବି ହେଲ୍ପ କରନ୍ତି। ସେ ତାଙ୍କ ଗାଡି ସବୁ ପଠାନ୍ତି ଗଭର୍ଣ୍ଣମେଣ୍ଟର ଯୋଉ ଗାଡ଼ି ଆସେ
ହୁଁ ହୁଁ
ହାଁ ଲିଫ୍ଟିଙ୍ଗ ଗାଡ଼ି ଗୁଡାକୁ ସବୁ, ମାନେ କଣ ଏତେ ମ ଏତେ ତାଙ୍କୁ ଟେକିକି ନବା ଇଏ କରିବା ବହୁତ କଷ୍ଟ ନା!
ଥ, ହଁ
ତ ଲିଫ୍ଟିଙ୍ଗ ଗାଡି ଆସିଲେ କଣ ହବ ନା, ସେ ପୁରା ଲିଫ୍ଟ ଭଳିଆ ଏମିତି ପୁରା, ପୁରା ଗ୍ରାଉଣ୍ଡ ରେ ରହିଥିବ। ଆମେ ଥୋଇଦେଲେ ସିଏ ତାର ମେ ଏମିତି ହାଇଡ୍ରୋଲିକ ମେସିନ୍ ଭଳିଆ ଯେମିତି ଉଠିକି, ସେ ତାଙ୍କର ଗାଡି ଭିତରେ ପୁରେଇ ଦିଅନ୍ତି।
ହଁ, ତାପରେ ଏ ଗଛ ଲଗା ବିି ତମେ ଏମିତି, ବୃକ୍ଷରୋପଣ ଦିବସ ଯୋଉ ଦିନ ଥାଏ
ଏନାଁଇ ସେତ ଦିନ ସେ ସିଏ ତ ହେଉଛି ସମସ୍ତେ ଲଗଉଛନ୍ତି। ଅଲଗା, ଅଲଗା ଦିନେ ଯୋଉ ଦିନ ଯାହାର ଇଚ୍ଛା ହେଲା, ସେମିତି କିଛି ନାହିଁ।
ଏମିତି ମାନେ, ଯୋଉ ଗଛ ଏମିତି ଫଳ ଦିଏ ନା! ଏମତି ରୋଡ ସାଇଡ ରେ ଯୋଉ ବି ଗଛ ଯେମତି ଏଇ ଲଗାନ୍ତି, ଚାକୁଣ୍ଡା ଗଛ ହଉ
ସେଇ ସେଇଭଳିଆ ଗଛ ଲାଗେ। ଫଳ ଗଛ ଏତେ ଲଗା ହେଇନି।
କୋଉ, କୋଉ ଜାଗାରେ ଏମତି ଯାଇକି ଲଗାଅ? ନା ଏମତି ରୋଡ ସାଇଡି ଏପଟେ ଥାଏ ଲଗାଅ? ନା କୋଉ ଜାଗା ଏମିତି
ହଁ, ସିଡିଆରେ ଲଗା ହେଇଛି। ତାପରେ ଏଇ କୋରୋନା ଟାଇମ ରେ ସେ ଗୋଟେ ଭାଇ ଭୁବନେଶ୍ୱର ବି ଥିଲେ ବି, ସେ ପଟିଆ ପାଖରେ ବି ଲଗେଇଥିଲୁ, ଗୋଟେ ମନ୍ଦିର ଅଛି। ସେଠି ଯାଇଥିଲୁ ଭୁବନେଶ୍ୱର କୁ ଏତେ ଯାଇନୁ।
ତମେ ଖାଲି ସେ କଟକ ଡିଷ୍ଟ୍ରିକ୍ଟ୍ ରେ ହିଁ ଖାଲି ବସିକି ଲଗେଇଦିଅ।
ସବୁ ଅଛନ୍ତି ସବୁଆଡେ ସମସ୍ତେ ଅଛନ୍ତି କିନ୍ତୁ ଆମେ ଯେତିକି ଆଉ କଣ ସବୁଆଡେ ତ ଟାଇମ୍ ହବନି ନା ଯିବା ପାଇଁ ତାରି ବି ସେଣେ ପୁଣି ନିଜ କାମ ବି ରହୁଚି ସମସ୍ତେ ଏଇ ଘଣ୍ଟେ ଦି ଘଣ୍ଟା ଏମିତି ତାରି ଭିତରେ ଟାଇମ୍ ବାହାର କରିକି ଯା ହଉଚି।
ହଁ -ହଁ।
ତାପରେ ସେ ବି ବ୍ଲଡ୍ ବି ଯଉଟା ହୁଏ ଡୋନେଟ୍ ହୁଏ। କାର କଣ ହେଲା ଧର ଆସିଲା ଆମକୁ ଇନଫରମେସନ୍ ଆସିଲା କିଏ ଧର ବ୍ଲଡ ଆରେଞ୍ଜ୍ କରା ହେଇକି ଦିଆହବ। ଏଇ କାଲି ଆଜି ଗୋଟେ ସାଙ୍ଗଟା ଫୋନ୍ କରିଥିଲା ସେ କାଲି ଆପୋଲୋ ରେ ବ୍ଲଡ୍ ଗୋଟେ ଦିଆହବ।
ମାନେ ଏମିତି କିଏ ରୋଡ୍ ଆକ୍ସିଡେଣ୍ଟ୍ କାର ହେଇଯାଇଥିବ ନ- ତୁରନ୍ତ ବ୍ଲଡ୍ ଦରକାର୍ ଯଦି ମାନେ ହସ୍ପିଟାଲ୍ ବାଲା ତମ ସାଙ୍ଗେରେ ଏମତି କଣ୍ଟାକ୍ଟ୍ କରିକି ଇଏ କରନ୍ତି ନା ତମକୁ କିଏ ଇନଫର୍ମେସନ୍ କିଏ ଏମତି ଦିଅନ୍ତି କି ହଁ ଆମକୁ ଭାଇ ବ୍ଲଡ୍ ଦରକାର୍ ଅଛି ମତେ ଦବ ମାନେ ତମର କଣ ଗୋଟେ ସ୍-ଗୋଷ୍ଠୀ ଅଛି?
ହଁ -ହଁ ସେ ସେମିତି ପଳେଇ ଆସେ ଇନଫର୍ମେସନ୍ ପଳେଇ ଆସେ ଆମ ପାଖକୁ।
ଓହୋ।
ସେ ଆସିଲେ ଏଇ କା-ସେଇ ସାଙ୍ଗଟା ମତେ ଫୋନ୍ କରିଥିଲା। ରାଉରକେଲାରେ ସେ ଅଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ରେ। ମୋର ସାଇ ଛୁଆ ସାଙ୍ଗ ଛୁଆବେଳ ସାଙ୍ଗ।
ତମର ତାହେଲେ ଯଉ ସଂଗଠନ ଟା ଚାରିପଟେ ଅଛି ତମେ ଯେ ତୁ ଯେମିତି କହିଲୁ ରାଉଲକେଲାରେ
ହଁ -ହଁ ରାଉଲକେଲା ରେ ସେ-ହଁ ରାଉଲକେଲାରେ ସେ ଗୋଟେ ସେ କରି ଚି ଯଉ ଇଏ କରିଚି କଣ ସେଇଟା ହଁ- ସିଏ ଗୋଟେ କରିଚି ସିଏ ନିଜେ ବି।
ଓହୋ ତାହେଲେ ତମର କେତେଟା ଜାଗାରେ ସଂଗଠନ ଅଛି। ମାନେ ଭୁବନେଶ୍ଵରରେ, କଟକ ରେ, ରାଉଲକେଲା ଆଉ କଉ କଉ ଡିଷ୍ଟ୍ରିକ୍ଟ୍ ରେ ସବୁ ରଖିଚ?
ସେମିତି ଅଛି ଯାଜପୁର ର ସେ ଅଛନ୍ତି ଆମ୍ ଆମେ ସମ୍ ସେପଟେ ବୁଝିବାକୁ ଅଲଗା ଅଛନ୍ତି। ଯିଏ ଅଛନ୍ତି ସବୁଆଡେ ଆମେ ଯାଉନା। ଆମେ ଏଇ କୋରୋନା ଟାଇମ୍ ରେ କିନ୍ତୁ ଯାଇଥିଲୁ। ଯାଇ ଯଉ ସବୁ ଦବା ପାଇଁ ମାଙ୍କଡ ମାନଙ୍କୁ ଖାଇବା ପା ପାଇଁ ଧବଳେଶ୍ଵର ଯାଇଥିଲୁ, ଆଠଗଡ ଯାଇଥିଲୁ ତାପରେ ହଉଚି ସେଠି ଯାଇଥିଲୁ କଉଠି ଆମର ଚଣ୍ଡିଖୋଲ ର ଯାଇଥିଲୁ ସେଠି
କୋରୋନା ଟାଇମିଙ୍ଗ୍ ରେ ତ କେହି ବାହାରକୁ ବାହାରିବାର ନଥିଲା ତମେ ମାନେ ଯଉ ଯାଉଥିଲ ପୋଲିସ୍ ବାଟରେ ଏମିତି କିଛି କହୁ ନଥିଲେ? ପୋଲିସ୍ ତ ବାହାରେ ଯେଉଁ ଲୋକଙ୍କୁ ଦେଖୁଥିଲା ସେମିତିରେ ଲାଇସେନ୍ସ୍ ନହେଲେ ତମକୁ ବାହାରକୁ ଇଏ